ହା ଲୋ କଁ କରୁଛ।
ଏଇ ମୁଁ ତ ଏଇ ଖାଇ ପିଇକି ଉଠିଲି ତମେ।
ହଁ ମୁଁ ଏଇ ଖାଇକି ଆସିଲି ତମ କଥା ମତେ ବହୁତ ମନ ପଡିଲା ତ ସେଇଥି ପାଇଁ ‌ଫୋନ କରିଦେଲି ଆଉ।
ଓହୋ କାଇଁ ମାମୁ ଘର ଯିବା କଥା ହେଲାରୁ ମୋ କଥା ମନେ ପଡିଲା।
କଣ ମୁଁ ତ ଏମିତିରେ ବି ଦିନ ସାରା ତମରି ଘରେ ହିଁ ରୁହେଁ। ଆଜି ଯେହେତୁ ତମ ଘରକୁ ମୁଁ ଯାଇନି ସେ ଯୋଗୁଁ ତମ କଥା ଟିକେ ମନେ ପଡିଗଲା ମୁଁ କହିଲି। ଆଉ କଣ ଯିବି ମୁଁ ତ ଏବେ ଗାଡିରୁ ପଳେଇ ଆସିଲିଣି ରାସ୍ ସ୍ତା ରେ ଯାଉଛି ତ ମୁଁ କହିଲି ଟିକେ ଫୋନ୍ କରିକି ତାଙ୍କ ହାଲଚାଲ। ପୁ ଭାବ୍ ଯୋଉ ପଚାରି ଦିଏ ଆଉ। ଏବେ ଆଉ ତମ ଦେହ ପା ଭଲ ଅଛି।
ହଁ ମୋ ଦେହ ପା ତ ଭଲ ଅଛି। ଏଇ ପନ୍ଦର ମିନିଟ୍ ହବ ବି ତମେ ଯାଇନ ଆସିକି ମୋ ଦେହ ପା କଥା ପଚାରୁଛ ଶୁଣିକି ବହୁତ। ଖୁସି ଲାଗିଲା ଆଉ। କୋଉଠି ପହଞ୍ଚିଲଣି ନା ଏବେ ଯନ୍ତ ପହଞ୍ଚିନ କୋଉଠି।
ଏଇ ଷ୍ଟେସନ କୁ ଯାଉଛୁ ଷ୍ଟେସନ ରେ। ଟ୍ରେନ ଆସିବ ଆମର ଅଛି ଚାରିଟା ପନ୍ଦରରେ ଅଛି ତ ଆମେ ଯିବୁ ଆଉ। ଏବେ ଯାଉଛୁ ରାସ୍ତାରେ ଯାଉଛୁ ସ୍କୁଟିରେ ଯାଉଛୁ ଯିବୁ ଆଉ।
ଓହୋ ମାନେ ଷ୍ଟେସନ ରେ ହିଁ ପହଞ୍ଚିନ। ପହଞ୍ଚିକି ଆଉ କେତେବେ ତାହେଲେ ଟ୍ରେନ ଅଛି।
ଚାରିଟା ପନ୍ଦରରେ ପରା।
ଓହୋ ଆହୁରି ତାହେଲେ ସମୟ ଅଛି ନା ତ ଆମେ ସେତିକି ସମୟ ଟି ସେ କଥା ହେଇଯିବ ଆଉ ଆଉ ତମେ କଣ ଖାଇକି ଯାଇଛ?
ମୁଁ ଖାଇଛି ଭାତ ଡାଲି ଆଉ ଆ ଛୁଇଁ ଆଳୁ ଭଜା। ତାପରେ ଛଚିନ୍ଦ୍ରା ଆଳୁ ଭଜା ସେଥିରେ କୁନ୍ଦୁରି ବି ପଡିଛି। ତାପରେ ଆମ ତାପରେ ଆମେ ପଳେଇବୁ ତ ଘରକୁ ତାପ ପରେ ମାମା ମୋ ବଡ ଭଉଣୀ ପାଇଁ ମୋ ବଡ ଭଉଣୀ ଯିବନି ମୋ ବଡ ଭଉଣୀ ପାଇଁ ସେ ଟିକେ କରି ଦେଇଚ଼ି। ଆ ପୋଟଳ କୃର୍ମା କରିଥିଲା ମୁଁ ସେଇଟା ଟିକେ ଖାଇଚ଼ି। ତାପରେ କୋବି ଆଳୁ ତରକାରୀ ଆମର ସଖାଳେ ହେଇଥିଲା। ସେଇଟା ବି ଖାଇଚି। ତାପରେ ଏତିକି ଖାଇକି ଯାଇଚ଼ି ତାପରେ ଆଉ ପିଠା ଟିକେ ଖାଇଚ଼ି ଆଉ। ତାପରେ ଭାବୁଥିଲି ତମ ପାଖକୁ ଯିବି ମିଶିକି ଖାଇବା ବୋଲି ଉଁ ତାପରେ ଇଚ୍ଛା ହେଲାନି ଆଉ ତମକୁ ଦବାକୁ କାରଣ ତମେ ବି ଯାହା ସବୁ ଖାଉଚ ମତେ ଦଉନ କାରଣ ତମେ ଯୋଉ ଏବେ କଫି ହାଉସ୍ ଯାଇଥିଲ ତମେ କଁ କଁ ସବୁ ଖାଇକି ଆସିଲ ମତେ ଖାଲି ଫଟ ଦେଖଉଚ଼।। ତାପରେ ମତେ ଆଉ କିଛି ମତେ ବି କୋଉ ଟିକେ ଆଉ ନେଇକି ଯାଉନ ସେ ଯୋଗୁ ବି‌ ମୁଁ ଆଉ ତମକୁ କିଛି ଦେଲିନି। ତାପରେ ତମେ ଏବେ ଯୋଉ ଯାଇଥିଲ ତମର ଯୋଉ କଲେଜରେ ଗୋଟେ ଥିଲା ଗୋଟେ ହୋଟେଲ୍ କୁ ଯାଇଥିଲ ପୁସ୍ କଣ ତ ସ୍ଵସ୍ତିକି ଯାଇଥିଲ ନା? ସ୍ଵସ୍ତିକ୍ ଯୋଉ ଯାଇଥିଲ ସେଇଠି ଯୋଉ ଏତେ ସାରା ଜିନିଷ ଖାଇଲ ମତେ ଖାଲି ଫଟ ଦେଖଉ ଚ ଆଉ ତାପରେ କହୁଚ ମୁଁ ଏୟା ଏୟା ଏ ଏୟା ଏୟା ଖାଇଲି ତାପରେ ମୁଁ କାଚ ବୋଟଲ୍ ଆଣିଲି ଏଟା ଆଣିଲି ସେଟା ଆଣିଲି ତାପରେ ଏତେ ସବୁ ଜିନିଷ ଖାଇକି ମତେ ଖାଲି ଫଟ ଗୁଡାକ ଦେଖୁଚ଼ି ସେ ଯୋଗୁରୁ ମୁଁ ତମକୁ ଆଉ କିଛି ଦେଲିନି ଏଥର ତମେ ଯେତେବେଳେ ମତେ ଯାହା ଦେବ ମୁଁ ତମକୁ ଦେବି ତମେ ନଦେଲେ ମୁଁ ଆଉ ଦେବିନି।
ଆଚ୍ଛା ଆଚ୍ଛା ତମେ ତାହେଲେ ଏମିତି ସବୁ ଦେଖୁଛ ନା? ଫାଷ୍ଟ୍ କଥା ତ ତମେ ଏବେ ନୂଆ କଲେଜ୍ ରେ ଯଏନ୍ କରିଚ଼। ବଟ୍ ମୁଁ ଏବେ ଥାର୍ଡଇୟର ହେଇ ଗଲିଣି। ତ ସେଥିପାଇଁ ସେ ଉତ୍କର୍ଷ ତରଫରୁ ଯୋଉ କନକ୍ ନ୍ୟୁଜ୍ ବାଲା କରିଥିଲେ। ସେଇଟାରେ ଆମର ଭିସି ଯିଏ ଆମ କଲେଜ ର ନୂଆ ଭିସି ହେଇଚ଼ନ୍ତି ସିଏ ଯାଇଥିଲେ ତ ସେଥିପାଇଁ ସେମାନେ ସମସ୍ତେ ଆମକୁ ଏମିତି ଡାକିଥିଲେ। ଆଉ ସେଇଠି ଆମେ ବହୁତ୍ ସାରା ଜିନିଷ ଖାଇଚୁ। ଯେମିତି କି ମୁଁ ତମକୁ ଆଉ ଥରେ କଇବି? ହଉ ଶୁଣିଦିଅ ଟିକେସ୍ ଆଉ
ନା ନା ନା ନା ନା ନା ନା।
ହଉ ସେଇଠିକି ନୁହଁ ମାନେ ତମେ ଯୋଉ ରି ନ୍ୟୁଜ୍ ରିପୋର୍ଟର ସବୁ ଦେଖିଥିବ ସେମାନେ ତ ଆଗରୁ ଓଟିଭିରେ ଥିଲେ ଏବେ କନକ୍ ନ୍ୟୁଜ୍ ଟିଭି କୁ ପଳେଇ ଆସଛନ୍ତି। ତ ସେମାନେ ସବୁ ଥିଲେ। ତାପରେ ଆଇଆଇଟି ର ପ୍ରଫେସର ଆସଥିଲେ ନାଇଜର ର ଡିନ୍ ଅସଥିଲେ ଆଉ ନାଇଜର୍ ର ଗୋଟେ ମେରାଇନ୍ ଅଫିସର୍ ସିଏ ଆସିଥିଲେ। ତାପରେ ଆଉ ସବୁ ଆମର କଲେଜ୍ ର ଭିସିି ଆସଥିଲେ। ଉତ୍କଳ ୟୁନିଭର୍ସ ରୁ ଭିସି ଆସିଥିଲେ। ତାପରେ ଓଡିଆ ୟୁନିଭର୍ସିଟିର ବି ଭିସି ଆସତିଲେ। ଆଉ ଏମିତି ସବୁ ଆସଥିଲେ ଆହୁରି ବି ବହୁତ ସାରା କଲେଜ ରୁ ବି ସମସ୍ତେ ଇଏ ଆସିଥିଲେ ତାପରେ ଆମେ ଆମର ମୋର ସାଙ୍ଗ ପ୍ରିୟଙ୍କା ଆଉ ତାପରେ ଶୁଭଲକ୍ଷ୍ମୀ ତମେ ତ ଶୁଭଲକ୍ଷ୍ମୀ କୁ ଚିହ୍ନିଥିବ ବୋଧେ?
ହଁ ମୁଁ ଶୁଭଲକ୍ଷ୍ମୀ କୁ ବି ଚିହ୍ନିଚି ପ୍ରିୟଙ୍କା କୁ ବି ଚିହ୍ନିଚି ଦି ଜଣଙ୍କୁ ବି ଚିହ୍ନିଚି। ଆଉ ତମେ ମାନେ ଯୋଉ ଛଅଟା କାଚ ବୋଟଲ୍ ଚୋରି କରିକି ଆଣିଚ ସେଇଟା ବି ମୁଁ ଜାଣିଚ଼ି।
ପ୍ରଥମ କଥା ତ ଆମେ ଚୋରି କରୁନଥିଲୁ। ସେଇଠି ସେଇଟା ସମସ୍ତେ ନେଇକି ଯାଉଥିଲେ ଆଉ ଏମିତିରେ ବି ସେ ବୋତଲ୍ ଗୁଡାକ ଯୋଉ ଆମର ଅଛନ୍ତି ହୋଟେଲ ବାଲା ସେମାନେ ଏମିତିରେ ବି ଫୋପାଡେ ଦେଇଥାନ୍ତେ। ୟା ଠାରୁ ଭଲ ଆମେ ତାକୁ ଆଣିକି ପୁନଃଚକ୍ରନ ତ କରି କରିଲୁ ବହୁତ୍ ଭଲ ହେଲା ନା ଆକୁ କଣ ଚୋରି କୁହାଯାଏ। ତାପରେ ମତେ ଶୁଣ ସେଇଟା ଫାଇଭ ଷ୍ଟାର ହୋଟେଲ ଥିଲା ଆଉ ତା ଭିତରେ ମାନେ ବହୁତ ସୁନ୍ଦର ସୁନ୍ଦର ହେଇଥିଲା ସେ ଜାଗା ଟା ତାପରେ ବାହାରେ ବି ଗୋଟେ ସୁଇମିଂ ପୁଲ ଟାଇପ୍ ର ଅଛି। ହ୍ୟାଲୋ। ଆପଣଙ୍କୁ ମୋ କଥା ଶୁଭା ଯାଉଛି ଖୁସି। ଖୁସି। ଆପଣଙ୍କୁ ମୋ କଥା ଶୁଭା ଯାଉଛି? ବିଲେଇ କାଟିଦେଲା। ତ ସେ ଫୋନ୍ ଧରିଥିଲି ବିଲେଇ ନେଇଗଲା କୁ ତାଟୁ।